ହଁ ମ୍ୟାଡାମ କଣ କରଛନ୍ତି? ନମସ୍ତେ। ତ କଣ କରିଛନ୍ତି?
ଆଉ ଅଫିସରୁ ଏବେ ଆସିଲି ଆଉ।
ଓହୋ କେତେବେଳେ ଡିଉ
ହଁ ଆ ଦଶ ରୁ ଛଅ ରହୁଛି ସାଡେଛ।
ରାତି ଦଶଟା?
ନା ନା ନା ନା ଦିନ ସକାଳେ ଏବେ ହିଁ ଆସିଲି ସେଥିପାଇଁ କହିଲି ଯେ ମୁଁ ଦଶ ମିନିଟ୍ ପରେ ଫ୍ରି ହେଇଯିବି। କଥା ହେବି ଏବେ ହିଁ ଆସିଲି ହଁ। ଆଉ ଆପଣ କଣ କରନ୍ତି?
ହଁ ଆଉ ସେଇଠି ଆଉ।
ଆଚ୍ଛା ଆଚ୍ଛା ଘର କୋଉଠି ଆପଣଙ୍କର?
କହିହେବନେଇ।
ଆଚ୍ଛା ଆଚ୍ଛା ଠିକ ଅଛି।
ଉଁ
କଣ କରୁଥିଲେ କଣ?
ମୁଁ ଏ ଭାତ ବସେଇଥିଲି ଆଉ।
ଆଉ ସକାଳେ ଜଳଖିଆ କଣ ହେଇଛି ଆପଣଙ୍କର?
ପରଟା, ତରକାରୀ, କ୍ଷୀର, କଦଳୀ
ବଢିଆ ଜିନିଷ।
ଉଁହୁଁ
ଆଜି ତ
ହଁ ଆଇଁ ଆଇଁଷ ଯେ ଇଏ ଆଜି ଦେହ ଆଙ୍କର ଖରାପ ତ ଇଏ ଯାଇପାଇଲେନି। ଆଉ
ଆଚ୍ଛା ଆଚ୍ଛା।
ହଁ କହୁଥିଲି ସୁ ଶୁକ୍ରବାର ଦିନ ନହେଲେ ଯାଇକି ଆଣିବେ ବୋଲି ଦେହ ଟା ଖରାପ ହେଇଛିନା। କଣ କରିବି। ହାଲୋ ହାଲୋ। ହଁ ମୁଁ କହିଲି ଭୟସ ଶୁଗୁଚି? ହଁ ଭୟସ୍ ଶୁଗୁଚି? ଆଚ୍ଛା ଆ ତମେ କଣ ତମେ କଣ ଖାଇକି ଯାଇଥିଲ ସକା
ଆଁ ମୁଁ ଖାଇନି କିଛି ଏବେ।
ଆଉ ଉପାସରେ ଏତେବେଳ ଯାଁ?
ହଁ ଅଛି ଆଁ ମୁଁ ଖାଇବି ଆଉ ଅ ମାନେ ଏବେ ଅ ଟିକେ ଆସିଥିଲି ଟିକେ ଅଁ ଠାକୁର ପୂଜା କରିଦେଇଁ ଅଫିସର ଆଁ ତା ପରେ ଖାଇବି ଆଉ।
ଆଚ୍ଛା ଆଚ୍ଛା ଆଚ୍ଛା।
ଆଣିକି ଆସିଚି ଜଳଖିଆ ବୋଟ ଆଉ ଘରେ ଆମ ର ବାବା, ମାମା ତା ପରେ ମୋର ଦିଇଟା ବଡ ଭାଇ ଅଛନ୍ତି। ଆଉ ମୋ ଦାଦା, ଖୁଡ଼ି ତାଙ୍କ୍ ଙ୍କର ଦିଇଟା ପୁଅ ଛୋଟୁ, ମୋଟୁ ଦିଜଣ ଯାକ ଆଉ ମୋ ଜେଜେମା। ହଁ। ଏ ଜଏଣ୍ଟ ଫ୍ୟାମିଲି ଆଉ ମିଶିକି ସମସ୍ତେ ରହୁଛୁ ଆଉ।
ଆମର ବି ଜଏଣ୍ଟ ଫ୍ୟାମିଲି ହୁଁ ବଡ ପରିବାର।
ଆଚ୍ଛା ଆଚ୍ଛା।
ଆମେ ପାଞ୍ଚ ଭାଇ ହୁଁ।
ହଁ।
ନା ଭାଇ ଆମେ ଯାଆ ହେରିକା ପାଞ୍ଚେଟା। ଆଉ ଦେଢ଼ୁଶୁର, ଦିଅର ହଁ ଝିଆରୀ, ପୁତୁରା ହଁ ହଁ।
ତମ ଭଏସ୍ ଟିକେ ଆସୁନି କ୍ଲିୟର। ହାଲୋ।
ହାଲୋ।
ହଁ ଟିକେ ସ୍ଲୋ ଆସୁଛି ଭଏସ୍ ଟା।
ଭଏସଟା ସ୍ଲୋ ଆସୁଛି? ଏବେ ଠିକ୍ ଶୁଭୁଛି ତ?
ହଁ ଶୁଗିଲା।
ଆଜ୍ଞା।
ହଉ ପୂଜା କରିକି ଖାଇବେ ଆଗ।
ହଁ ମୁଁ ଖାଇବି ତ। ଆଉ ନ ଖାଇଲେ କଣ ହବ ଖାଇବା ପାଇଁ ତ ହିଁ ସବୁ କରୁଛେ। ପେଟ ପାଇଁ ତ ସବୁ ନା
ହଁ ଦେହ ଖରାପ ହିଁ ହବ। ଡେରି ଯାଏ ଡେରିରେ ରହିଲେ। ହାଲୋ।
ହାଲୋ। ହଁ କୁହନ୍ତୁ। କାଇଁ ରହି ଯାଉଛନ୍ତି?
କଲଟା ଆସୁଛି ତ ଟିକେ।
ଓହୋ।
ଜଣେ ଅଫିସ ଷ୍ଟାପ୍ ଆସୁଛନ୍ତି ବାଟେରେ ସେ ବାର ବାର କଲ କରୁଛନ୍ତି।
ଆଚ୍ଛା ଆଚ୍ଛା ଆଚ୍ଛା। ଅଁ।
ସେ ଆସୁଛନ୍ତି ସମ ସେ ବାରମ୍ବାର କଲ୍ କରୁଛନ୍ତି। ସେ ତ ଆସିବେ ଆଉ କାଇଁ କଲ କରୁଛନ୍ତି କେଜାଣି?
ଆଚ୍ଛା। ଆଉ ବାବା ଘରେ କଣ କରୁଚ୍ କରନ୍ତି କାମ?
ବାବାଙ୍କର ତ ଦେହ ଖରାପ ଯେ ସେ କିଛି କରିପାରୁନାହାଁନ୍ତି। ସେ ନହେଲେ ରାଜ ମିିସ୍ତ୍ରୀ ଥିଲେ ଆଗୁରୁ।
ଆଚ୍ଛା।
ଏବେ ତାଙ୍କର ଦେହ ଖରାପ ପାଇଁ କା ସେ କିଛି କରୁନାହାନ୍ତି ଆଉ ଏବେ। ଆଉ ବଡ ଭାଇ ଯୋଛନ୍ତି ବଡ ଭାଇ ଭୁବନେଶ୍ୱରରେ ଯେ ଯିଏ ଗୋଟେ କାମ କରୁଛନ୍ତି। ଜବ୍ କରୁଛନ୍ତି ଏଠି। ଆଉ ସାନ ଭାଇ ଯେହେତୁ ବାବାଙ୍କ ଦେହ ଖରାପ ତ କିଏ ସବୁବେଳେ ତାଙ୍କ ପାଖରେ ରହିବାକୁ ପଡ଼ୁଚି। ସେ ଘରୁ ଆସି କରନ୍ତି ସେଠି ସେ ନିଜେ ରୋଷେଇ ହିଁ କରନ୍ତି କଲ୍ ରେ ଯାଆନ୍ତି।
ଉଁ।
ସବୁବେଳେ ରହିବେନି। ହ ମାନା ହଉଛି। ହଁ ହଉ ସେୟା।
ଆଉ ତଳେସ୍ କେହି ସାନ ଭାଇ ଭଉଣୀ ନାହାନ୍ତି।
ନା ନା ମୋର ଦିଟା ହିଁ ଉପରେ ଭାଇ ଭାଇ ଅଛନ୍ତି ଆଉ ତଳେ କେହି ନାହାନ୍ତି।
ତମେ ସାନ ତାଲେ?
କାମ
ଓ ହ।
ହଁ ସରଳ ଅଛି।
ଆଉ ରାତିରେ କଣ ଖାଇଥିଲ?
ଆଉ ରାତିରେ ଅ ଖାଇଥିଲି ରୁଟି। ଅ ତ କେମିତି ହେଇଥିଲା ସୋଲାବୁଟ କରିଥିଲି ହେଇଥିଲା ଖାଇଥିଲ।
ଆଛ୍
ଆମ୍ ତ ଏଠି ରହୁଚି ଏବେ ତମାଣ୍ଡୋରେ ରହୁଚି ଆମର ଭୁବନେଶ୍ୱରରେ ହିଁ ରହୁଚି ମୁଁ।
ଅ ହ।
ହଁ ଏଠି ପାଗରେ ପିଇସି ଝିଅଙ୍କ ପାଖରେ ହିଁ ରହୁଚି।
ଆଚ୍ଛା। ଆଉରି। ଦାଦା ହରିକା ସବୁ କଣ କରନ୍ତି?
ଦାଦା ଫାର୍ମର ଅଛନ୍ତି।
ଆଚ୍ଛା।
ଆଜ୍ଞା। ଦାଦା ଫାର୍ମର ଅଛନ୍ତି।
ତମର ଜଏଣ୍ଟ ଫ୍ୟାମିଲି ନାଇଁ।
ହଁ ଆମର ବି ଜାଣିଚୁ। ଆମେ ବି।
ଜଏଣ୍ଟ୍ ଫ୍ୟାମିଲିର ଗୋଟେ ମଜା ଅଲଗା ଥାଏ ନାଇଁ।
ଆସିଥିଲେ। ସେଥିରେ ତାପରେ ସବୁ ଜିନିଷ ସେ ପର୍ଯ୍ୟନ୍ତ ସୁନ୍ଦର ଲାଗେ ଯେ ପର୍ଯ୍ୟନ୍ତ ସମସ୍ତଙ୍କରେ ପଇସା ଆସି ଦଉଥିବେ ନଉଥିବେ ସେଇ ପର୍ଯ୍ୟନ୍ତ।
ହଁ ହଁ।
କେହି ବୁଝିବେନି ସେ ଜିନିଷ ଟା।
ଆଉ କଥା ହବା ବୋଲିକ୍ କି ଦିଦିନି ହେଲାଣି ହେଇ ହଉନି ନାଇଁ ହୁଁ।
ନା ହଉ। କାମ କଣ କରନ୍ତି?
ଆଉ ଅଛି ଅ ଗୋଟେ ଇନଷ୍ଟିଚ୍ୟୁଟ୍ ରେ ଅଛି ଆମର କୋଚିଂ ସେଣ୍ଟର୍ ଟା।
ପିଲାମାନଙ୍କୁ ଏଠି କୋଚିଙ୍ଗ ଦଉଚୁ ଆମେ ମାନେ ଅ ସବୁ ସଫ୍ଟୱେର ଲାଇନ୍ ରେ। ଆଇଟି ସେକ୍ଟର୍ ରେ ଉଁ ଅ ଯୋଉ ଆକଉଣ୍ଟିଙ୍ଗ ବି ହେଲା ଜିଏସ୍ଟି। ଏମାନେ ଆପଣ ଫାଇନାନ୍ସ ଉପରେ ସବୁ ଟ୍ରେନିଂ ଦଉଚୁ, ତାପରେ ତାଙ୍କୁ ଏ ଜବ୍ ବି ପ୍ରୋଭାଇଡ୍ କରୁଚୁ। ଯୋଉଟାକି ହଣ୍ଡ୍ରେଡ୍ ପରସେଣ୍ଟ୍ ଜବ୍ ଗ୍ୟାରେଣ୍ଟି ରହୁଛି।
ଆଚ୍ଛା। ଆଁ ଆ। ମୁଁ ତ ହାଉସ ୱାଇଫ ଆଉ ରୋହିଣୀ ଆଉ। ଆଉ ମୋର ଦିଟା ପୁଅ ଗୋଟେ ଝିଅ। ଆଜି ଏଇ ବର୍ଷ ମେଟ୍ରିକ୍ ପରୀକ୍ଷା ଦବ।
ଆ
ଆଉ ପୁଅର ସପ୍ତ ହଁ ପୁଅର ସପ୍ତମ ଶ୍ରେଣୀ, ଆଉ ସାନ ପୁଅର ପ୍ରଥମ ଆଉ।
ଆଚଛା ଆଚଛା।
କାଲି ଆଙ୍କର ଗୋଟେ ଆକ୍ସିଡେଣ୍ଟ ହେଇଗଲା ତ ଖରାପ ହେଇଯାଇଚି ସେଥିପାଇଁ ଆଇଁଷ ଫାଇଁଷ କିଛି ଆସିଲାନି
ଅହୋ କାଇଁ କଣ ହେଇଚି କହୁନ କାଇଁ କିଛି
ହଁ ସେ ଆଂଠୁ ହଁ ହଁ ହଁ ସେ ଆଂଠୁ ପୁରା ଅଧିକା ଆଉ ପୁରା ଜୋରସେ ଛିଣ୍ଡି ଯାଇଛି। ହାତ, ପାଦ ପାଖେ ସବୁ ଖଣ୍ଡିଆ ହେଇଚି ଆଉ।
କେ ଅସୁବିଧା ହେଲା। ରେ ଅଛନ୍ତି ତ ଘରେ
ହଁ ହଁ ଘରେ ଅଛନ୍ତି ନାଇଁ ଘରେ ଅ ଛନ୍ତି ଘରେ ଅଛନ୍ତି। ଆଉ ଆଉ ଅଫିସରେ ଆପଣ ପାଖେ କିଏ ସାଙ୍ଗସାଥି ସବୁ ରହୁଚନ୍ତି ନାଁଇ?
ହଁ ମୁଁ ଆଉ ଦି ବ ଆସିନାହାନ୍ତି ଟାଇମ ହେଇନି ସେ ଆସିବେ ତ ଲଞ୍ଚ ପରେ ଆସିବେ ବାହାରୁ ଦୂର ବାଟରୁ ଆସୁଚନ୍ତି ସେ।
ଆଚ୍ଛା। ଅ ଠାକୁର ପୂଜା କରିସାରିଲେ ନା ନାଇଁ, କଥା ହଉଚନ୍ତି ସେମତି।
ଲ୍ ହଁ କରୁଚି, ତୁ ଲଗେଇବି କେମିତି ଜେ?
କିଛି ପାଉନି ମୁଁ ଲଗେଇବି କେମତି, ବାଲି କୋଉଠୁ ଆଣିବି? ଆରେ ପଚାଶ ଟଙ୍କା ମାନେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ହେଇଥି ମ, ଏ ଯୋ ତଳେ ହେଲା ଖୋଲା ପେଟ୍ରୋଲ। ପକେଇ ଦେଇଚି ମୋ ଫୋନ ପେ ସବୁ ଡ଼ାଉଚ୍ ହେଇଗଲା, ମୁଁ ସେଇଥିଲାଗି ତୁମକୁ କଲ୍ କରିଥିଲି।
ପୂଜା କରିଦିଅନ୍ତୁ।
ହଁ ମୁଁ ତ କରୁଚି ଆଉ।
ହଁ ପୂଜା କରିସାରିଲେ ଖାଇଦେବେ, ତାପରେ ବସିବେ କି ଯାହା କରିବେ।
ହଁ ବସିବି ତ ବସିବା କଣ କାମ ତ ହବ ଅଉ। ସେଇ ଡେରିରେ ଟିକେ କଥା ହେବା ଆମେ ଆଉ କଣ ହଉ।
ହଉ। ମୁଁ ଭାତ ବସେଇଥିଲି ଚାଉଳ ପା ପାଣି ତାତିଲେ ଚାଉଳଟା ପକେଇବି ଆଉ।
ଆଛା ଆଚ୍ଛା ଠିକ ଅଛି ପକେଇ ସାରନ୍ତୁ ପରେ କେତେବେଳ କଥା ହବା ଆଉ।
ଆଚଛା ଆଚ୍ଛା ହଉ ହଉ ଠିକ ଅଛି।